ନମସ୍କାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।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
ଉଁ ହୁଁ।
ଆଉ କଣ କରୁଚନ୍ତି?
ଏ ଅଫିସ ରୁ ଆସି ଜଷ୍ଟ ବସିଥିଲି। ଅଫିସ୍ ରୁ ଆସି ଜଷ୍ଟ ବସିଥିଲି ଆଉ। ହ୍ୟାଲୋ।
ହ୍ୟାଲୋ।
। ଶୁଭୁନି? ନାଇଁ ମୁଁ ଅଫ୍ ଏ ଅଫିସ ରୁ ଆସି ଏମିତି ବସିଥିଲି ଆଉ।
ଉଁ ହୁଁ।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
ଆଉ ଆପଣଙ୍କ ଆଡେ ବର୍ଷା ହଉଛି ଏଇନା?
ଆଜି ହଉଥିଲା ଏବେ ନାହିଁ। ଏବେ ସଫା ଅଛି ଦୁ ଖରା ବେଳେ ବର୍ଷା ଜୋର ହଉଥିଲା। ଖରା ବେଳୁ ମାନେ ଦଶଟା ବେଳୁ ନା ଚାରିଟା ବେଳେ ଆଉ ହେଇନି। ଖରା ବେଳେ ଦିଟା ବେଳେ ବର୍ଷା ଜୋରେ ହଉଥିଲା। ହଁ।
ଆମର ଖରା ବେଳେ ହିଁ କିଛି ହେଇନି। ଚାରିଟା ବେଳେ ବହୁତ୍ ଜୋର ପକେଇଥିଲା।
ଅ ହଁ, ନାଇଁ ମୁଁ ଯୋଉ ଜାଗା କୁ ଗୋଟେ ଯାଇଥିଲି ଆଜି ସେଠି ଏଗାରଟା ବେଳେ ବର୍ଷା ହଉଥିଲା। ତାପରେ ଆମ ଏରିଆ ରେ ଦିଟା ବେଳିଆ ଆସିଗଲା ବର୍ଷା ହେଲା।
ଓହୋ।
ଆଜି ଟିକେ ବର୍ଷା ହେଇଚି। ଆଜ୍ଞା?
ମୁଁ କହିଲେ ଆପଣଙ୍କ ଆଡେ ରଥଯାତ୍ରା ହୁଏ ନା?
ରଥଯାତ୍ରା ତ ସବୁଠି ହୁଏ। ଓଡିଶାର ସେଟା ବଡ ପର୍ବ ଆଉ। ଏଠିତ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
ଆପଣ ରଥଯାତ୍ରା ରେ ପୁରୀ ଯାଆନ୍ତି?
ନା। ନାଇଁ । ଏଠିତ ଭଲ ସେ ହଉଚ। ନାଇଁ, ଆଗରୁ ଯାଉଥିଲୁ ଏବେ ଆଉ ଯାଉନୁ।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
ଏବେ ବହୁତ ଭିଡ ହଉଚି। ତ କେହି ଯାଇପାରୁନୁ। ତ ସେଥିପାଇଁ ଆମ ଏଇଠି ତ ବହୁତ ଭଲସେ ହଉଛି ଆମେ ଯାଉଛୁ ଟାଣିକି ଆସୁଛୁ ଆଉ। ଗୋଡ ହାତ ଖଣ୍ଡିଆ କରିକି ଫେରେ।
ନାଇଁ ମୋର ଆକ୍ଚୁଲି କ ଆମ ଯେତେବେଳେ ପୁରୀ ଆ ଯିବ ତ ରଥଯାତ୍ରା ମୋର ବହୁତ ଯିବାକୁ ଇଚ୍ଛା ସେତେବେଳେ ଖାଇପନି ଏତେ ଭିଡରେ ସାହସ ହୁଏ ନି। ବାହାରିକିନା ଯିବା ପାଇଁ ଅଲଗା ଟାଇମରେ କି ଆସିବ ଭାବେନି ସବୁବେଳେ ଭାବେ ରଥଯାତ୍ରା ନହେଲେ ଆଟଲିଷ୍ଟ ସେ ନଅ ଦିନ ଭିତରେ ଥରେ ମାଉସୀଆ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ଆସିବେ କିନ୍ତୁ ଯାଇପାରେନି।
ଓ ହୋ କେବେ ଟାଣି ନାହାନ୍ତି ଯାଇକି ରଥରେ?
ନା ରଥ କେ ହାଲୋ। କେବେ ଟାଣିନି ପୁରୀରେ ଯାଇ କେବେ ଟାଣିନି ଏଇଠି ଟାଣିଛି ଘର ପାଖରେ ରଥଯାତ୍ରା ହେଲେ ଟାଣେ ପୁରୀ ଯାଇକି କେବେ ଟାଣିନି? ପୁରୀରେ ଥରେ ଛୋଟବେଳେ ହେଇଥିଲେ
କେମିତି ସେମିତି ବଡ ଆକାର ହୁଏ ନା ନା ସେମିତି?
ସେଇ ଏଠି ସେଇ ଭଳିଆ ବଡ ମାନେ ଗୋଟେ ରଥରେ ଛୋଟ ଛୋଟ ଠାକୁର ସବୁ ମାନେ ଛୋଟ ହାଇଟ ଠାରୁ ସବୁ ଅଛନ୍ତି ଗୋଟେ ରଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସମସ୍ତେ ମିଶିକିନା ଯାଆନ୍ତି ପାଖରେ ମାଉସୀ ମନ୍ଦିର ଆଉ ଏଇଠି ଦି ତିନିଟା ଜାଗାରେ ହୁଏ। ଏ ସାର୍ ଚାରିଟା ବେଳେ ରଥ ଟଣା ଷ୍ଟାର୍ଟ ହୁଏ ପା ସେ ବେଳକୁ ପହଞ୍ଚି ଯାନ୍ତି ମାସ ମନ୍ଦିରରେ ଗୋଟେ ଘଣ୍ଟା ଭିତରେ ତାସ ସୂଚାଏ।
ମୋର ବେଠି ଆମ ଗାଁରେ ବି ଛୁଆ କରି ଅଛି। ତାପରେ ଆମ ଗାଁ ରେ ଏବେ ଛୋଟ ଛୁଆ କରୁଥିଲେ ତାପରେ ଏବେ ବଡ ମାନେ ସେଇଟାକୁ ନେଇକି ବଡ ପିଲା କରିକି ବଡ ରଥ ଟେ କରିକି ମାନେ ବଡ ମାନେ ଏତେ ବି ନହଁ ମିଡିୟମ ରଥ। କହିଲ ଛୋଟ ଛୋଟ ଠାକୁରଙ୍କୁ ଏମିତି ନେଇକି ଗାଁରେ ବଜେଇ ନେଇକି ଆସିଛନ୍ତି।
ଆମ ମାର୍କେଟ ତ ବୁଲାନ୍ତିନି ମାନେ ଆମେ ଯୋଉ ରାସ୍ତା ସେ ସେଇ ରାସ୍ତାରେ ଯାଇକି ମାଉସୀ ମନ୍ଦିର ପହଞ୍ଚିଯାଆନ୍ତି ଆଉ ଗୋଟେ କିଲୋମିଟର ଭିତରେ କି ଅଧା କିଲୋମିଟର ଭିତରେ ମାଉସୀ ମନ୍ଦିର ଥାଏ। ସେଠି ପହଞ୍ଚି ଯାଆନ୍ତି ଆଉ ଛୋଟ ଛୋଟ ମନ୍ଦିର ସବୁ ରଖିଛନ୍ତି। ସେଠି ଯାଇ ପଞ୍ଚନ୍ତି ସେଠି ଠାକୁର ରୁହନ୍ତି।
ଆମର ରେ ଏଠି ମନ୍ଦିର ନୁହେଁ ଆମ ଘରେ ନୁହେଁ ଆମ ଗାଁରେ ମାନେ ମନ୍ଦିର ନୁହେଁ ଜଣ ଘର ପାଖରେ ସେଇଠି ରଖିକି ଜାଗା ଅଛି ବୋଲି ସେଇଠି ରଖିକି ସେଇଠି ପୂଜା କରିଛନ୍ତି ଛୋଟ ଛୁଆ କରିଥିଲେ ଏବେ ବଡ଼ ପିଲା ବି ସେଇଟା କଲେଣି।
ଓହୋ ସେଇଟା ତ ସବୁଠି ସେମିତି ଚାଲେ ଆଉ।
ହଁ ଆମେ ବି କରୁ ଛୋଟବେଳେ। ଏଇ ଯୋଉ ଯୋଉ ଯେ ନିଜେ ଘରେ ଏମତି ବି କରୁ ପେଟିରେ କରିକି କା ଠରେ ଚକା ଲଗାନ୍ତି ଆମ ସାହି ରେ ଯୋଉ କରନ୍ତି ଛୋଟ ପିଲା ସେମାନେ କା ର ଲଗାନ୍ତି ତାଙ୍କ ଘର ଲୋକ କରିଦିଅନ୍ତି ଆମ ଘର ଲୋକ କେହି କରନ୍ତିନି କିଛି। ଆମେ ପେଟିରେ କରିକି ପେଟି ଲଗେଇ ଦଉ।
ନା ମୋ ଛୋଟବେଳେ ମାନେ ଅଛି ଏ ଯୋଉ ନଡିଆ ଗୋଟେ ମୁଇ କି ନଡିଆ ଗୋଟେ ମାରେ କାଠି ଗାଞ୍ଜିିକିନା ରଥ କରିବ ତା ସାଇଡ ଯେମତି ଏ ଯୋଉ ସମାଜ ପେପରକୁ ବୁଲେଇକିନା ଲଗେଇଦବ। ତା ଭିତରେ ଘରେ ଭିତ ଯୋଉ କାଠ ଛୋଟ ଠାରୁ ଥାଏ ସେଟାକୁ ଟାଣିବୁ ଆମେ ଦୌଡ ବନେଇ କିନା।
ଆଉ ଆମେ ସବୁବେଳେ ଭାବିବୁ କେମିତି ଚକାଟା ସମସ୍ତେ ଲଗଉଛନ୍ତି ଆମେ କେମିତି ଲଗେଇବୁ ଆମେ ବି ସେ ପେପରରେ ଯୋଉ ଗୋଟେ ରେଡ କଲର ପେପର ବି ଭେଲଡରେ ମିଳନଥିଲା।
ହଁ।
ସେଇଟା ଏମିତି ଯୋଉଚଛି ସେଇଟା ଅଠା ମାରିକି ଲଗେଇଦବା କି ଆମ ସାଇଡରେ କିୁ ସବୁ ପେପର। ପେପରରେ ଲଗେଇକି ସେ କଲର ଦେଇଦେବେ ଯୋଉ ଯିଏ।
ଓ ହୋ।
ରେ ଆମ ପେଇ ଏଠି ଜାଣିଛ ଆମ ମାନେ ତମ ସେ
ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ।
ହ୍ୟାଲୋ।
କଥା ଶୁଭୁନି ମଝିରେ ମଝିରେ ରହିଯାଉଛି ଏବେ ଶୁଭୁଛି ମୋ କଥା?
ଝିଅ ପିଲା କିଏ କରନ୍ତି ଅଷ୍ଟ ପରି
ଅଷ୍ଟ ପ୍ରହରୀ ନା ନା। ଅଷ୍ଟ ପହରୀ ମୁଁ ତ ଏଇ ଗାଁ ରେ ହୁଏ ମୁଁ ତ ଏଇ ଟାଉନରେ ରହୁଛି ଆଉ ମୁଁ ଜାଣିନି। ଗାଁରେ ସବୁ ଯାଇ ଅଷ୍ଟ ପହରୀ ହୁଏ ମୁଁ ଦେଖିଛି।
ଆମର ଏଠି ଆମେ କରୁ। ମାନେ ମାନେ ଆମ ଗାଁ ରେ ବି ହୁଏ। କିନ୍ତୁ ଆମେ ଆମ ସାହି ଭିତରେ ଯୋଉ ହଉଚି ଫାଷ୍ଟ ଛୋଟ ଛୋଟ କରୁଥିଲୁ ଘରେ। ମୋର ମୋ ସାନ ଭଉଣୀର ଘରେ କରିଥିଲୁ। ଆଉ ଜଣେ ଆମ ଘର ପାଖରେ ଛୋ ମାନେ ଆମ ମୋଠୁ ସାନଦାଦା ହବ ସିଏ ସିଏ ତା ସାଙ୍ଗ ଦି ଜଣ ସିଏ ତାଙ୍କ ଘରେ କରିଥିଲେ। ଛୋଟରୁ କରି କରି କରି କରି ତାପରେ ଏବେ ପୁରା ବଡ ଆକାରରେ କରୁଛୁ। ଭଲସେ ପୁରା ଯୋଉ ହଉଛି ଆମରି ଘର ସାମ୍ନାରେ। ଏ ଯେମତି କଲୋନୀ ଟାଇପର ନୁହେଁ? ଆମ ସାଇଟା ବି ସେମିତି ହେଇଯାଇଛି କଲୋନୀ ଟାଇପ ତା ସେ ତା ମଝିରେ ହିଁ ଠିକି ଆଉ ଆମେ କରୁ ଅଷ୍ଟ ପହରୀ।
ଅ ହଁ।
ଆମ ଘର ପାଖରେ ସବୁ ସ୍ତ୍ରୀଲୋକ ହେରିକା ଇଏ ଯିବେ ଆମ ଗାଁର ତୀର୍ଥ କିନ୍ତୁ ଆମ ଗାଁ ସାରା ଅଷ୍ଟ ପରି ଆମ ଅଷ୍ଟ ପରିକି ହିଁ ଅନେଇଥିବେ। କାରନ ଗାଁ ସାରାର ସ୍ତ୍ରୀଲୋକ ସବୁ ଆସିବେ ମାନେ ଆମେ କିଛି କରିବୁନି। ଆମେ ଖାଲି ସବୁ ଅ ମାନେ କରିଦବୁ କିନ୍ତୁ ସ୍ତ୍ରୀଲୋକ କୀର୍ତ୍ତନ କରିବେ। ସ୍ତ୍ରୀଲୋକଙ୍କର ଗୋଟେ ମଜା ସେଥିପାଇଁ ସବୁ ଖୋଜିବେ ତମ ଗାଁ ଆଉ ତମର ଅଷ୍ଟ ପରି ହବନି କି? ଏଇ ବର୍ଷ ଆମେ କରିପାଇଲୁନି ସମସ୍ତଙ୍କର ପାଠପଢା ଆଉ କିଏ କୋଉଠ ସବୁ ଥିଲେ ଆଉ କରିହେଲାନି। ଏଇ ବର୍ଷ ଖାଲି ଘିଅ ପୋଡା ହେଇଗଲା। ସେଥିପାଇଁ ଯୋଉ ହଉଛି ସମସ୍ତେ ହବ ଆଉ ଆମ ଗାଁରେ ଅଧା ଏମିତି ଅଣଷୁଧିଆ ତ ତାଙ୍କ ଚକ୍କରରେ ଆମର ଏମତି ଏ ବର୍ଷ ଆଉ ହେ
ଓହୋ ନାଇ ମୁଁ ତ କେବେ ଗାଁରେ ରହିନି ମୁଁ ତ ସବୁବେଳେ ଛୋଟବେଳେ କଟକରେ ରହି ପାଠ ପଢୁଥିଲେ ତାପରେ ଏବେ ଚାକିରି କଲା ପରେ ଭଦ୍ରକରେ ରହୁଛି। ସେଥିପାଇଁ ଗାଁକୁ ମୁଁ କେବେ ଆମର ବି ଗାଁକୁ ମୁଁ ଏତେ ଯାଏନି। ସେଇ କେତେବେଳେ ଯାଉ ମାମୁଘର ଗାଁକୁ ଯାଉ ସେ ଆମ ଗାଁ ହଉଛି ଜଗତସିଂହପୁର ଆଚୁଆଲି। ସେଠୁ କିନ୍ତୁ ମୋ ଜେଜେ ଯେତେବେଳେ ଚାକିରି କରିକିନା ସେ ପଳେଇ ଆସିଥିଲେ। କଟକ ପଳେଇ ଆସିଲଥିଲେ। ସେ ସେବେଠୁ ପଳେଇ ଆସିଛନ୍ତି। ସିଏ ତାଙ୍କର ବୁଲିବୁଲି ପୋଲିସ ଥିଲେ। ସେ ତାଙ୍କର ବୁଲିବୁଲି ମୟୁରଭଞ୍ଜ ଏମିତି ବୁଲିିବାଲିକି ଲାଷ୍ଟ କଟକରେ ରିଟାଡ ହେଲେ ସେଇଠି ଘର କରି ରହିଗଲେ। ଆମ ବାପା ଫାପା ସେ ନେଇକି ସମସ୍ତେ ସେ କଟକରେ ସବୁ ଅଛନ୍ତି ସେ ନେଇକି ମୁଁ କଟକରେ ଜନ୍ମ, କଟକରେ ରହିକିନା କଟକରେ ପାଠପଢା। ଏମତି ପାଠପଢା ସଇଲା ପରେ ଚାକିରି ଫାକିରି ହେଲା ପରେ ଏବେ ଜବ୍ କରୁଛି ଭଦ୍ରକରେ ଆଉ। ବହୁତ ଜାଗାରେ ବୁଲିବାଲି କି ନାଇଁକିନା ଏବେ ଭଦ୍ରକରେ ଅଛି। ଆଉ ଜବ କରୁଛି ଆଉ।
ହଉ ହଉ।
ଆ
ହ ହ
ଆପଣଙ୍କ ପାଠପଢ଼ା ଚାଲିଛି ଏବେ ବୋଧେ?
ହଁ ହେଇ ପ୍ଲସ ଥ୍ରୀ ଆର ବର୍ଷ ସଇଲା। ଏବେ ପିଜି କରୁଚି।
ହ ହ ଏ ଗ୍ରାଜୁଏସନ୍ ଆର ବର୍ଷ ସଇଲା ନା ମୋର ଗ୍ରାଜୁଏଶନ ଦୁଇ ହଜ ବାରରୁ ଶଇଲାଣି ହ ହଁ ପ୍ଲସ ଟୁରେ ଗ୍ରାଜୁଏସନ ସରିଲାଣି ହା ଆଚଲି ମୁ ମୁଁ ହଉଛି ମାନେ କହିବାକୁ ଗଲେ କେବେ ମୁଁ ଦୁଇ ହଜାର ବାରରେ ର ଗ୍ରାଜୁଏସନ୍ ସରିଲା ପରେ ହ୍ୟାଲୋ
ଆପଣ କଣ ମ୍ୟାରେଜ?
ହଁ ମୁଁ ମ୍ୟାରେଜ କରିସାରିଲିଣି ମୋର ଗୋଟେ ଛୋଟ ଝିଅ ଅଛି ଏଇ ନସ ଆରେ ମତେ କଥା କଥାରେ ତ କ ମତେ ଦେଖିଲେ ବି ଜଣା ପଡିବେନି ହିଁ ହିଁ ହୋ ହୋ ମତେ ଦେଖିଲେ ବି ସମସ୍ତେ କହୁଛ ତମର ବହୁତ କମ୍ ଏଜ୍ ବୋଲି କୁହନ୍ତି ମତେ ସମସ୍ତେ କୁହନ୍ତି ଆମ ଅଫିସରେ ବି ସମସ୍ତେ କୁହନ୍ତି କୁହତୁ ମୋ ଝିଅ ନର୍ସରୀରେ ପଡୁଛି।
ଓ
ନସରି ପଡୁଛି। ହୁ
ପ ର ସେମାନେ ଯୋଉଚ ସେ ଏଇଠି ରହୁଛନ୍ତି ନା ମାନେ ଗାଁରେ ରହୁଛନ୍ତି।
ନାଇ ସମସ୍ତେ ଏଇଠି ରହୁଛନ୍ତି ମୋ ପାଖରେ ସମସ୍ତେ ରହୁଛନ୍ତି। ହୁଁ
ଆଉ ଖାଇଛନ୍ତି କଣ? ମୁଁ ଓଡିଆ ଓଡିଆ ଅନର୍ସ ଆଜ୍ଞା
ନା ମୁଁ ଏଇ ସେ ଅଫିସ ରେ ଥିଲି ଅଫିସ ରେ ସେମିତି ସେ ବରା ଫରା ଆଣିଥିଲେ ଟିକେ ଆମ ଅଫିସରେ ମଝିରେ ମଝିରେ ସ୍ନାକ୍ସ୍ ଆସେ ଯିଏ ଗୋଟେ ମଗେଇଲା ଖାଇଦେଇକ ଆସିଥିଲେ ଆଉ ଏବେ ଘରେ କିଛି ଖାଇନିି ଝିଅ ଶୋଇଥିଲା ଉଠିଲା
ସେ ମ୍ୟାଡ଼ମ୍ ତାଙ୍କୁ ପାଠ ପଢ଼ଉଥିଲେ ବସି ମୁଁ ସେଆ ବସିଥିଲି ହ ସେଆ ମୁ କଲି କଥା ହୁଏ
ହଁ ମୋର ତ ଏଇ କଲ ଲାଗୁନି ନେଟୱାର୍କ ଟିକେ ପ୍ରୋବ୍ଲେମ୍ ହଉଛି
ଆପଣଙ୍କ ଗାଁ ନେଟାର୍କ ଇସୁ ରହୁଛି ଆଉ
ଗାଁରେ ନୁହେଁ ଆମର ଗାଁ ନୁହେଁ ଆମର ସହର ମାନେ ମାର୍କେଟ ପାଖ ମାର୍କେଟ ପାଖରେ ଆମ ଗାଁ ଟା ହ ନେଟୱାର୍କ ଚାଲୁଛି ଯୋଉ ମୋର ବାଲାନ୍ସ
ହ୍ୟାଲୋ ଜାରକା ହଁ ହଁ
ଆଜ୍ଞା ସେଇ
ଜାରକା ହୁଁ
ହଁ ନେଟୱାର୍କ ଚାଲଛି ମୋର ହିଁ ବାଲା କିଛିନାଇଁ ମୁଁ ୱାଇଫାଇ ଆମ ଘରର ୱାଇଫାଇ ଚଲାଉଛି
ନା ମୁଁ ବି ଆମ ଘର ଏଠି ଯୋଉ ମୁଁ ଯୋଉଠି ରହୁଛି ଆ ମୋ ଓନରଙ୍କ ୱାଇଫାଇ ଥିଲାଁ ୱାଇ ଫାଇ ସବୁ ୟୁଜ୍ କରେ ୱାଇଫ ରେ ଟିକେ ମୋର କଲ ଫଲ କଟିଯାଏ ବୋଲି ଷ୍ଟାର୍ଟିଂ ଷ୍ଟାର୍ଟିଂ ମୁଁ ନିଜ ନେଟୱାର୍କଟୁ କଥା ହେବାଷ୍ଟାଟ କଲି ଏବେ ବି ନିଜ ନେଟାର୍କରେ କଥା ହଉଛି ୱାଇଫାଇ ରେ ମଝିରେ ମଝରେ କଲ୍ କଲ କଟି ଯାଏ ଜାରକା ଜାରକା ହିଁ ମୋର ଗୋଟେ ସାଙ୍ଗ ହେଇକା ଜାରକା କୁ ଟ୍ରାନ୍ସଫର୍ ହେଇଯାଇଛି ଆଜି ତା ସହିତ କଥା ହେଉଥିଲି କହିଲେ ହଁ ଘର ଫର ନେଇଶାରିଲିଣି
ମାନେ କି ଜବ ଆପଣଙ୍କର ମାନେ କଣ ସେ ଏଠି ଯୋଉ ତମ ସାଙ୍ଗ ବି ଅଛନ୍ତି ଏଠି
ଆଜ୍ଞା ହଁ ମୁଁ ଏଇ ଟିପି ଆ ରେ ଜବ୍ କରୁଛି ଇଲେକ୍ଟ୍ରିକଲ ଡିପାର୍ଟମେଣ୍ଟ। ସେଥି ଯବ୍ ଅଛିତ?
ଓ ହୋ। ହ
ଆଉ ହଁ ବାଏ।
ଠିକ୍ ଅଛି ଠିକ ଅଛି।